ହେଲୋ। ହ୍ୟାଲୋ। ନମସ୍କାର ଗୁଡ୍ ମର୍ନିଙ୍ଗ। ଗୁଡ଼ ସୁପ୍ରଭାତ
ଗୁଡ଼ ମର୍ନିଙ୍ଗ।
କଂ କରୁଚ
ହ୍ୟାଲୋ।
କଣ କରଛ?
ଏଇ ରୋଷେଇ ଚାଲିଛି ଆପଣ କଣ କରୁଛନ୍ତି?
ଅମରାଜ ରୋଷେଇ ନା ଯମେ ଗୋଡଚ ଖାଲି ପଟେ କି
ହଁ ହୋଁ। ହୁଁ ସେଇଟା ଆମର ରୋଷେଇ ଚାଲିଛି। ଓ ହୋ।
ବ୍ୟାକ୍ଗ୍ରାଉଣ୍ଡ ସାଉଣ୍ଡ ଆସୁଛି।
ଏବେ ହେଲା।
ହଁ।
ଆଛା। ଆଉ ଆଜି କଣ ପାଇଁ ରୋଷେଇ ନାହିଁ?
ଆଜି ନାହିଁ ଆମର ଆଉ। ତମର ଆଜି କଣ ରୋଷେଇ କରିଛ?
ଆଜି ଆମର କରିଚୁ ରୁଟି ଆଉ ଛୋଲେ। କରିକି ଖାଇସାରିଲୁଣିି।
ଛୋଲେ ଛୋଲେ ଟା କେମିତି ବନେଇଲେ ଆପଣ?
ଆଉ ଛୋଲେ ଟାକୁ ବନେଇଲୁ ଫାଷ୍ଟ ବତୁରେଇ ଦେଲୁ।
ହୁଁ।
ତାପରେ ବତୁରେଇ ଗଲା ପରେ ପ୍ରେସରରେ ସିଟି ମାରିଦେଲୁ।
ହୁଁ - ହୁଁ।
ସିଟି ମାରିକି ଲୁଣ ହଳଦୀ ଦେଇକି ସିଟି ମାରିଦେନୁ ତାପରେ ଅଦା ଟିକେ ଲଙ୍କା ଟିକେ ଛେଚିଦେଲୁ
ହୁଁ
ତାପରେ ତେଲ ପକେଇକି ଫୁଟଣ ଦେଇକି କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଦେଇକି ପତ୍ର ଦେଇକି ତାପରେ ଆମେ କଣ କଲୁ ନା ତା ଅଦାକୁ ପକେଇଦଲୁ ଅଦାକୁ ତ ଯୋଉ ଛେଚିଥିଲୁ ସେଥିରେ ପକେଇଲୁ। ପକେଇ ଟିକେ କଷିଦେଲୁ ଆଉ ମସଲା ଗୁଣ୍ଡ ଦେଇକି ଧଣିଆ ପାଉଡର ଜିରା ପାଉଡର, କରି ପାଉଡର ଏସବୁ ଦେଇକି ଆମେ କଣ ତାପରେ ଭଲ ସେ ଟିକେ କଷିଦେଲୁ ପାଣି ଫାଣି ଦେଇକି।
ଆପଣଙ୍କର କଣ ପିଆଜ ରସୁଣ ଖାଉ ନାହାନ୍ତି କି?
ନାଇଁ ନାଇଁ ଆମେ ପିଆଜ ରସୁଣ ଖାଉନୁ ପିଆଜ ରସୁଣ କଣ ପିଆଜ ରସୁ ଆମ ଦେହ ପାଇଁ ଭଲ ନୁହଁ ନା ମାନେ ପାଟି ସ୍ମେଲ ହବ। ହୁଁ ଭିତରେ ରାଗ ଆସିବ। ଆମେ ଟିକେ ରାଗକୁ କଣ୍ଟ୍ରୋଲ କରିବା ପାଇଁ ସେ ପିଆଜ ରସୁଣ ଖାଉ
ଆପଣ ଟିକେ ଶାନ୍ତଶିଷ୍ଟ ଲୋକ ନା।
ନାଇଁ ନାଇଁ ଶାନ୍ତ କଣ ପାଇଁ ହବୁ। ନର୍ମାଲ ଯେମିତି ଆପଣ ମୁଁ ସେମିତି
ଓ କଇଲି ପିଆଜ ରସୁଣ ଖାଉଚ ନା। ହଉ ତାହେଲେ କଣ ତାପରେ କଣ କରୁଛନ୍ତି?
ତାପରେ ତାକୁ କଲୁ ତାପରେ ଭାତ ବସେଇଛୁ। ଭାତ ଲଞ୍ଚ ପାଇଁ ଭାତ ବସି
ଆଉ କଣ ଆଇଟମ କରିବେ?
ହେଇଟା ମୁଁ କହିବି ଆପଣ ଜାଣିଛନ୍ତି ଯୋଉ କଖାରୁ ଡଙ୍କ
ହଁ ସେଇଟା ମୋର ଭାରି ଫେବରାଇଟ। ମାନେ ମୁଁ ବହୁତ ଭଲ ପାଏ ତାକୁ
ଆଛା ସେଇ କଖାରୁ ଡଙ୍କଟା ଆମର ହଉଛି ରାଇ ହବ ସେ ସେଥିରେ ସବୁ ପରିବା ପଡିବ ଆ ସେଟୁ ତାକୁ ଗୋଟେ ସୋରିଷ ପେଷ୍ଟ ବେଶ ର ଜାଣିଥିବେ ସେଟାକୁ ସେଥିରେ ପକେଇକି ସବୁ ଏକାଠି ବସେଇଦବୁ ଆଉ। ସେ ଗୋଟେ ପୋଡା ଟାଇପର କରିବୁ। ତାକୁ। ଖାଇବୁ ଆଉ ଡାଲି ହବ ଆଉ ଆପଣ କଣ ଆଜି ରୋଷେଇ କିଛି କରିବେନି?
କିଛି ରୋଷେଇ ନାହିଁ ସେଥିପାଇଁ ଆମେ ଖାଲି ପାଠ ପଢୁଛୁ ଆଉ ଗଡୁଛୁ। ଆମର।
ଆପଣ କଣ ରୋଷେଇ ଭଲ ଜାଣିଛନ୍ତି ଟିକେ କହିଲେ?
ଁ ଆଉ ଜାଣିଛି ଭଲ ପିଠା ଜାଣିଛି
କୋଉ ପିଠା କୋଉ ପିଠା ଜାଣିଛନ୍ତି
ସବୁ ପ୍ରକାର ପିଠା ଜାଣିଛି ମୁଆ ପିଠା ଜାଣିଛି କାକରା ପିଠା ଜାଣିଛି ଆଳୁଷ ପିଠା ଜାଣିଛି
ସେ କହିଲେ କାକେର ପିଠା ଟା କେମିତି ବନାଯିବ ସେଟା ଟିକେ ମୁଁ ଶିଖିବି
ଆପଣ କାକରା ପିଠା ଶିଖିଛନ୍ତି ନା ଶିଖ ଶିଖି ନାହାନ୍ତି ଇଟଲି ପିଠା ଣ ପାଣିକୁ ଯେତିକି ନେବେ ମନେକର ନେବେ ସୁଜି
ଆଞା ଅଧ କେଜି ଆମର ଖାଇବେନି ଆପଣ ଅଳ୍ପ କ୍ଵାଣ୍ଟିଟି ଟା କୁହନ୍ତୁ ଗୋଟେ ଜଣ ଜଣି ଖାଇଲା ଭେଳିଆ
ହଁ ତାହେଲେ ଅଳ୍ପ ଖଣ୍ଡ ଟିକେ ପାଣି ଟିକେ ଦେଖିକି ନେବେ ଆଉ
ଆଚ୍ଛା ମତେ ବତାନ୍ତୁ ଆପଣ ଗୋଟେ କିନା ମୁଁ ନେଲି ସୁୋଜି
ହୁଁ ତାହେଲେ ଦିଗୁନା ପାଣି ନେବେ
ଆଛା ସେଥିରେ ଆଉ କଣ କଣ ପଡିବ
ସେଥିରେ ଲୁଣ ପଡିବ ଆଉ ଚିନି ପଡିବ
ସୁଜି କ ଟିକେ ଭାଜ ଯିବ କି
ନା ନାଇଁ ନାଇଁ ଭାଜିଲେ ତେଲ ଟା ଆଣିବ ସୁଜି ଟା
ଆଜଞ
ହ ସୁଜି ଟା ଭାଜି ଦେେଲେ ସୁଜି ଟା ଅଧିକ ତେଲ ଟଡାଣେ ତେଣୁ ଗୋଟେ ଗିନା ଯଦି ନେବେ ଦ ମାନେ ତା ଡବଲ ଟା ନେବେ ପାଣି
ଆଜ୍ଞାା
ଡବଲ ରୁ ଅଧିକ ଟିକେ ନେଇଯାଇଥିବେ ଯଦି ଦରକାର ହବ ନହେଲେ ବି ପଛରେ ଦେଇପାରିବେ କିନ୍ତୁ ଡବଲ ନିହାତି ପାଣି ଦରକାର ତାକୁ ପାଣି ଟା ଫୁଟିଲା ପରେ ସୁଜିରେ ପକେଇକି ତାକୁ ଯନ୍ତଣ ମାନେ ଯନ୍ତିବେ ଆଉ ତାପରେ ଆମର ପୁର ଯାହାବ କରିଥାଏ ଜଣେ ଜଣେ ଖାଲି ବି କରନ୍ତି
ହଁ କଣ ପୁର ଦେଲେ ହବ କହିଲେ ଟିକେ କଉ ହଁ
ଯହା ଦେଇପାରିବେ ଯାହାକୁ ଯାହା ପସନ୍ଦ ଯେତି ନଡିଆ ପୁର ନଡ଼ିଆ ଖାଇବେ ଯାହାକୁ ଛେନା ପୁର ପସନ୍ଦ ଆଉ ଛେନା ପୁର ଖାଇବେ ଛନାକୁ ଭାଜିକି ଗୁଡରେ ବା ଚିନିରେ ଆଉ ଯିଏ ମିଶେଇକି ବି ଚାହିଁବ ନଡିଆ ଅଉ ଛେନା ମିଶେଇକି ଖାଇପାରିବ କରିପାରିବ ଆଉ ଯିଏ ବି ଚାହିଁବ ଖାଲି ବି ଖାଇପାରିବ କାହିଁକିନା ଏଇଟା ଚିନି ପଡୁଛି
ତାପରେ ତା
ତାପରେ ତାକୁ ହଁ ତେଲରେ ଛାଣା ହବ ତ ତେଲରେ ଛାଣି କି ଖାଇ କରିବ ଆଉ ରଖିବ ଥଣ୍ଡା ହେଲା ପରେ ଖାଇବ ଗରମ ଗରମ ଖାଇବେ ଆଉ ପାଟି ଚଳିଯିବାର ସ ଆଉ ଜାଣିଛୁ ସନ୍ତୁଳା ଜାଣିଛୁ କ୍ଷୀର ପୋଡ ପିଠା ଜାଣିଛୁ ମିଲମିକାର ତରକାର କରି ଜାଣିଛୁ କ୍ଷୀର ପୋଡ ପିଠା ସେମିତିମର ଯୋଉ ଚାଉଳ ଟାକୁ ଭିଜା ହବ ତାକୁ ଗ୍ରାଇଣ୍ଡିଙ୍ଗ କରାହବ ବଟା ହେଇକି ତାପରେ ଯୋଉ ପାଣିରେ ଜନ୍ତା ହୁଏ ସେଇଟା କ୍ଷୀରରେ ଜନ୍ତା ହବ
ଆଚଛା ଆଚ୍ଛା ସେ ଯନ୍ତତା ଜନ୍ତ କିାମର ହବନି ଆଉ କଣ ଜାଣିଛନ୍ତି କି ଇଜିଲି
ଆଉ ଜନ୍ତା ଜତି କାମ ଟିକେ ଶିଖିବେ ନା ଆଉ ନ ସିକିଲେ କେମିତି ହବ।
ନାଇଁ ସେଇ ପା ସାନୁ ଶିଖିଚି।
ଶିଖିଚନ୍ତି ଆ ସେଇଟା ତ ଭଲ ଜିନିଷଟା ଏବେ ପିଲାମାନେ ଖାଇବାକୁ ବେଶୀ ପସନ୍ଦ କରୁଚନ୍ତି। ସାନଡିୟୁଚରେ କଣ କଣ ଶିଖିଚନ୍ତି?
ସାଣ୍ଡଇଚ ରେ ଚିକେନ ସାଣ୍ଡଇଚ, ଆଳୁ ସାଣ୍ଡଇଚ ହଁ ପନିର ସାଣ୍ଡଇଚ ଚାଉମିିନ ସାଣ୍ଡଇଚ ସବ ଭେଜିଟେବଲ ପଡିକି ଗୋଟେ ସାଣ୍ଡଇଚ।
ହଁ ହଁ ହଁ ଆପଣ ଯେମିତି ଚାଉମିିନ ଘରେ କରୁଛନ୍ତି ସେମିତି ଚାଉମିିନ କରିଦେବେ ସବୁ ଏଥିରେ ଟିକେ ଭେଜିଟେବଲ ପକେଇଦବେ ଟିକେ ଗାଜର ପକେଇଦେବେ ବିଟ ଟିକେ ପକେଇଦେବେ ଆଉ ବନ୍ଧାକୁ କୋବି ଆମର ଟିକେ ପକେଇଦେବେ କ୍ୟାପସିକମ୍ ଟିକେ ପକେଇଦେବେ। ଆମେ ତ ପିଆଜ ଖାଉନୁ ଆପଣଙ୍କ ପାଇଁ କହୁଚି ଯଦି ପିଆଜ ଇଚ୍ଛା ଆପଣ
ହୁଁ ହୁଁ ହୁଁ ହୁଁ।
ଆପଣ ପକେଇଦେବେ ତାକୁ ଯେମିତି ଚାଉମିିନ କରନ୍ତି ସେମିତି କରିଦେବେ ସାଣ୍ଡିଚ ରେ ଦେଇକି। ମନିଶ ଟେ ଦେଇଦେବେ ଦେଇ କି ତାକୁ ଦେଇକି ତାକୁ ବିଲେରେ ପ୍ରେସ୍ କରିଦେବେ ଆଉ ହେଇଗଲା ଆଉ।
ସାାଣ୍ଡଇଚ ହେବ ନାହିଁ କି ଆଉ ଏଇଟା ମୁଁ ଜାଣିନଥିଲି ଆଜି ଫାଷ୍ଟ ଟାଇ ପାଇଁ ଜାଣିଲେ।
ଆପଣ ମତେ ଗୋଟେ ନୂଆ ଡିସ୍ ଶିଖେଇ ଦେେଲେ ସୁଜି କା କାକେର କେମିତି କରନ୍ତି ମୁଁ ଆଜିଟା ଟ୍ରାଏ କରିବି।
ହଁ ହଉ ଟ୍ରାଏ କଲେ ମତେ କହିବେ।
ନିହାତି ନିହାତି।
ଯଦି କେମିତି ହବୁ କେମିତି ହଉଛି ତାକୁ ଟିକେ କହିବେ।
ଆଜ୍ଞା ଆଜ୍ଞା ଆପଣ ମୁଁ ଜଣେଇବି। ଆଉ ଆପଣ ଟିକେ ଏଇ ସାଣ୍ଡୱିଚ ଟା ଖାଇକି ଦେଖିବେ
ହଁ ମୋ ମୋ ପୁଅର ତ ଫେବରାଇଟ। କିନ୍ତୁ ସେ ଖାଏନି। ମା ସନ୍ତୁଷ୍ଟ ଖନି। ଦେଖିବା ଆଜି ତା ପାଇଁ ବନେଇ ତାର ଖାଲି ପନିର ସାଣ୍ଡିଚ ଫେବରାଇଟ୍।
ଦେଖି ଲେଖାନ୍ତ ଖୁଆନ୍ତୁ ଖୁଆନ୍ତୁ ପନିର ଟିକେ ସେଥିରେ ପକେଇଦେବେ
ହଁ ଚାଉମିନ ଟା ତ ଖାଏନି କେବେ ଆଜି ଦେଖିଆ ବନେଇବି। ନ ଖାଇଲେ ଆମେ ଖାଇଦବୁ ଆଉ।
ଗୋଟେ କାମ କରନ୍ତୁ ଆପଣ ଟି ଟ୍ରାଏ କରନ୍ତୁ ଆଜି ଟ୍ରାଏ କରନ୍ତୁ ଦେଖନ୍ତୁ।
ହ ହଉ ହଁ ଭଲ ତ ଶୁଣିଲି ଭଲ ଲାଗୁଚି।
ଆପଣଙ୍କୁ ଯୋଉ ଭେଜିଟେବୁଲ ପସନ୍ଦ ଯୋଉ ଭେଜିଟେବୁଲ ପଡି ପାରିବ ଚାଉମିନ ସେଇ ସବୁ ଜିନିଷ ପକେଇକି ଆପଣ କରିପାରିବେ।
ହଁ। ଉ ଆପଣଙ୍କ ପୁଅ?
ମୋ ପୁଅ ଟିକେ ଖେଳିବାକୁ ଯାଇଛି। ମୋ ପୁଅକୁ ସେ ଚାଉମିିନ ସାଣ୍ଡିଚ ବହୁତ ପସନ୍ଦ। ତାକୁ ମୁଁ କାଲି ବନେଇକି ପୁଅକୁ ଦେଇଥିଲି।
ହ ହଁଉଁ। ହୁଁ ମମର ପୁଅ ଟିକେ ଆ ପନିର ଟାକୁ ବେଶୀ ଭଲ ପାଏ ଛେନା ଛେନା ତ ଛେନା କୁ। ସେ ଛେନା ଟା ବେଶୀ ଆମର ଭୂଜିଆ କରାହୁଏ।
କଣ କହିଲେ?
ଆମର ଦେଶୀ କ୍ଷୀର ଛେନା ଟା ବେଶୀ ଭୁଜିଆ କରାହୁଏ।
ଆଜ୍ଞା ସେଟା କେମତି କରନ୍ତି ସେ ଛେନାଟା କେମିତି କରନ୍ତି?
ମୁଁ ଟିକେ ରଖୁଛି ପରେ କରିବି।